ହାଲୋ। ହାଲୋ।
ହାଲୋ ହାଲୋ।
ହ୍ୟାଲୋ।
ହେଲା ମ୍ୟାଡ଼ାମ ନମସ୍କାର।
ନମସ୍କାର ମ୍ୟାଡ଼ାମ ଆଉ କଣ କରୁଥିଲେ?
ଏମିତି ବସିଛି ଆଉ ଆପଣ?
ନାଇଁ ଏଇଠି ଖାଇ ଖାଇବା ଖାଇବା ସାରିକି ସବୁ କାମ ସାରିକି ଏଇଠି ବସିଥିଲୁ। ଆଉ ଆପଣଙ୍କ ଆଡେ ଏବେ ଏବେ କେମିତି ପାଗ କେମିତି କଣ ହେଇଛି?
ତ ମ୍ୟାଡାମ ଏବେ ଘୋରାଘୋରା କରିଛି କିନ୍ତୁ ଗୁଳୁ ଗୁଳିୁ ହଉଛି ଯେହେତୁ ଖରା ଟିକେ ରହୁଛି ଆଉ ଗୁଳୁ ଗୁଳିଟା ରହୁଛି ଆଉ କିନ୍ତୁ ଏବେ ଯେହେତୁ ପାଗ ଟିକେ ବଦଳିଲାଣି ଅ ମାନେ ବର୍ଷା ସହ ଗୁଳୁଗୁଳି ରହୁଛି ସେଥିପାଇଁ ଅଁ। ପୁରା ତାପମାତ୍ରା କଣ ଅସନ୍ତୁଳିତ ହେଲାଠୁ ସମସ୍ତଙ୍କ ଦେହଘର ମାନେ ଦେଖିବେ ଛୋଟ ଛୋଟୁ ବଡ ଲୋକ ପର୍ଯ୍ୟନ୍ତ ଥଣ୍ଡା ଜର ଆଉ ଘୋଳାବିନ୍ଧା ଏଇ ସବୁ ହଉଛି ଆପଣଙ୍କ ସାଇଡରେ ଏମିତି ହଉଛି?
ଆଜ୍ଞା ଆଜ୍ଞା ମ୍ୟାଡାମ ଏଇଟା ଆ ସବୁ ମାନେ ଖରା ଏତେ ଖରା ହଉଥିଲା ଆମ ବଡି ଟା ସେ ସେଇ ଖରା ସହ ପୁରା ଆଟାଚ ହେଇ ରହିଥିଲା ଏତେ ଏତେ ସମୟ ପାଇଁ ତ ହଠାତ୍ ଯୋଉ ବର୍ଷା ହେଇଗଲା କି ମୌସୁମ ମୌସୁମୀ ବି ବ ପଡ଼ିଗଲା ମାନେ ପାଣି ଯୋଉ ବର୍ଷା ହେଇଗଲା ତ ଛୋଟ ଛୁଆଙ୍କୁ ତ ଥଣ୍ଡା-ଆ ହଠାତ୍ ହିଁ ହେଇଗଲା। ଛୋଟ ଛୁଆଙ୍କୁ ଥଣ୍ଡା ବଡ ଲୋକଙ୍କର ଦେହ ହାତ ଘୋଳା ବିିନ୍ଧା ଇସ୍ ଏଇଟା-ଆ ପୁରା ରଅ ସବୁଆଡେ ହିଁ ଦେଖା ଗଲାଣି ଘରେ ଘରେ କହିଆକୁ ଗଲେ।
ଆଜ୍ଞା ଇଏ ପଛେ ପୁଣି କିଛି ଦିନ ରହିବ ତାପରେ ବର୍ଷା ଦିନ ଷ୍ଟାର୍ଟ ହେଲେ ଏ ବର୍ଷା ଦିନ ବର୍ଷା ଋତୁ ଆରମ୍ଭ ହେଲେ ତାର ଟିକେ ବଦଳିବ ଆଉ
ଆଜ୍ଞା ଆଜ୍ଞା ବର୍ଷାଋତୁ ଆରମ୍ଭ ନହଉଣୁ ବି ଯୋଉ ବର୍ଷା ହଉଚି ବର୍ଷା ହେଇକି ବି ଏତେ ମାନେ ଥଣ୍ଡା ଆସୁନି ସେଇ ଗୁଳୁ ଗୁଳି ସେମିତି ହିଁ ଲାଗି ରହୁଛି ବର୍ଷା ଅପେକ୍ଷା ଘଡଘଡି ବିଜୁଳି ଏଇଟା ଟିକେ ଅଧିକା ହଉଚି। ଉମ ବହୁତ ମାତ୍ରାରେ ମାନେ ଆଗ ଅପେକ୍ଷା ଯେମିତି ଆମେ-ଏ ଆଗୁରୁ ଛୋଟ ବେଳେ ଯାହା ସବୁ ଦେଖି ଆସିଥିଲେ ଏବେ ସିଏ ଯୋଉ ବହୁତ ବଦଳି ବଦଳି ଆ ଏବେ ଏମିତି ହଉଛି ମାନେ ବର୍ଷା ଦିନେ ବର୍ଷା ଯେତିକି ନ ହଉଛି ଘଡଘଡି ବିଜୁଳି ଟା ବହୁତ ଅଧିକା ହଉଛି। ଓ ଏମିତି କି ବିଜୁଳି ଘଡଘଡିରେ ଏବେ ବହୁତ ଲୋକ କି ପଶୁପକ୍ଷୀ ଇଁ ବହୁତ ଲୋକ୍ ବହୁତ ଲୋକ ମାନେ ମରି ବି ଯାଉଚନ୍ତି।
ହଁ ବହୁତ ଆଜ୍ଞା। ଆଉ ପଶୁପକ୍ଷୀଙ୍କ ମାନଙ୍କ ପାଇଁ ବି ବହୁତ ବିପଦ ମାନେ ଏ ବର୍ଷା ହେଲେ ବର୍ଷ୍-ଖରା ଆଉ ଶୀତ ହେଲେ ତାଙ୍କର ମାନେ ଗୋଟେ ଆଁ-ଆ ଭଲ ପରିସ୍-ପରିବେଶରେ ସେ ରହିଯାଇଥିଲେ ନା। ଆଉ ଏବେ ଯୋଉ ବର୍ଷା ହଉ କି ବର୍ଷା ଘଡ଼ଘଡି ତାଙ୍କ ପାଇଁ ବି ପରଥର ଗାଈ ହଉ ବଳଦ ହଉ ସିଏ ଭାଆରକୁ ଯାଆନ୍ତି ଚରିଆ ପାଇଁ। ଆଉ ଘଡ ଘଡିରେ ଦେଖି ଆପଣଙ୍କୁ କେତେ ସ୍ ସମାଚାର ଶୁଣିଥିବେ ଏ ଗାଈ ଏତିକିଟା ଗାଈ ମରିଗଲେ ଏତିକିଟା ବଳଦ ମରିଗଲେ ଏମିତି ମଣିଷ ବି ମଣିଷ ସହ ବି ବଜ୍ ବଜ୍ରପାତରେ ଏମିତିଆ ଏହି ଚାଷ ଆଁ-ଆ ଉଁ ଘଟଣା ଘଟିଛି ଏମିତି ଦୁର୍ଘଟନା-ଆ
ଆଜ୍ଞା କୁହନ୍ତି କି ମାନେ ଆ-ଆଗ-ଅ କାଳର ଲୋକମାନେ ଯେତେକ ଅଛନ୍ତି ମାନେ ବହୁତ ବୟସ୍କ ଲୋକମାନେ କୁହନ୍ତି କି ଉଁ-ଅଧିକ-ଅ ଘଡଘଡ଼ି ଟା ବେଶୀ ଅଧିକ ତାଳଗଛ କୁ ମାରେ। ଏ ତ-ଅ ହଁ ଡେଙ୍ଗା ଗଛଉ ତ ମତେ ଲାଗେ କି ସେଇ ତାଳ ଗଛ ଯଦି ରୋଡ ସାଇଡ ରେ ହେଇଗଲା ରାସ୍ତା କର ମାନଙ୍କରେ କି ଖୋଲା ପଡିଆରେ ଯଦି ସେଇ ଗଛର-ଅ ଟିକେ ଅ-ଉମ୍-ଅଧିକା ଲଗାଯାଏ ତ ଏତେ ବିପଦ ରହନ୍ତାନି। ମାନେ ମଣିଷ କି-ଇ ପଶୁ ପକ୍ଷୀ ମାନଙ୍କ ଉପରକୁ ମତ୍-ଲାଗୁଛି ମତେ ଲାଗୁଛି ଆପଣଙ୍କୁ କଣ ଲାଗୁଛି?
ହଁ ହଁ ମତେ ବି ସେଇୟା ଲାଗୁଛି କି ଆମର ମ-ବ ବହୁତ ଗଛ ରହିବ ତାହେଲେ-ଏ ସେଇଟା ବାଲାନ୍ସ ହେଇଯିବ ମାନେ-ଏ ଦି ଜଣଙ୍କ ଭିତରେ ଆଉ-ଉ ତାପରେ ନୁହଁ ଯେ ଖାଲି ତାଳ ଗଛକୁ କି ନଡିଆ ଗଛକୁ ଡେଙ୍ଗା ଗଛକୁ ମାରେ ସେ ପ୍ରକୃତିର ଟା କହନ୍ତିନି ଦୁର୍ବିପାକ। ସେମିତି ଗୋଟେ ଦୁର୍-ଉଁ ଯେତେବେଳେ ବିପର୍ଯ୍ୟୟ ହ-ହ ଟିବ ଆଉ ଆପଣ ବି କ-ଭାବି ନଥିବେ କି ମୁଁ ଭାବି ତାକ ପ୍ରକୃତିର ତାଣ୍ଡବ ସିଏ। ନି ଦେଖିଥିବେ ଛୋଟ ଛୋଟ ପବନରେ ବି ମାନେ ପବ୍-ଏମିତି କିଛି ନଥିବ ହଠାତ୍ କିନା ପବନ ହବ ମ-ମାନେ-ଏ ଯେତିକତକ ନଷ୍ଟ କରିଦେବେ ମନାଉ ଆଉ ରାସ୍ତାରେ ଗୋଟେ ଲୋକ ଆଉଚି ଅଚାନକରେ ସେ ଜାଣନି କୋଉଠୁ ଟିଣ ଉଡ଼ିଆସି କି ଗୋଟେ ଉମ ବଡ଼ କାଠ ଉଡ଼ି ଆସି ତା ମୁଣ୍ଡରେ ବାଜିବ କି ତାର ଛିଣ୍ଡି ଯାଇ ଜାଣିଛନ୍ତି ପବନରେ, ବେଶୀ ତାର ଉପରେ ଇଲେକ୍ଟ୍ରିକ ତାର ଉପରେ ପଡିଯାଏ ସବୁ-ଉଁ ଅଁ-ଗଛ ଗୁର୍ଚ୍ଛ ସେତେବେଳେ କରେଣ୍ଟରେ ପାଣିରେ କରେଣ୍ଟ ଖାଇକି ଆମ ଆଡ଼େକୁ ଏମିତି ଗୋଟେ-ଏ ନ୍ୟୁଜ୍ ଆସିଥିଲା ଗୋଟେ-ଏଁ ସୂଚନା ବିଲର ଲୋକ କାମ କରୁଥିଲା ତ୍-ସମୟରେ ଆଉ ତାର ଗୋଟା କୋଉଠୁ ଛି ପିଲା ଇଲେକ୍ଟ୍ରି ତାର ବିଲରେ ପଡିଗଲା ଯେହେତୁ ପାଣି ଯଉ ବହୁତ କରେଣ୍ଟ୍ ଓ ମାନେ ସିଏ ଯୋଉ ଇଏ କର ନା ଆ ଟାଣି ହାଣି କରନ ପାଣିରେ ବେଶୀ ସେଥିପାଇଁ ସେ ଯୋଉ ବିଲର ଯେତିକି କାମ କରୁଥିଲେ ସେମାନେ ବି ସବୁ ତାଙ୍କର ମୃତ୍ୟୁ ହେଇଗଲା ଦୁର୍ଘଟଣା ହେଇଗଲା ତାଙ୍କ ସହିତ ଏମିତି
ଆଜ୍ଞା ଆଜ୍ଞା ମ୍ୟାଡ ଏଇଟା ଏଇଟା ବହୁତ ମାନେ ବିପଦଜନକ ଜିନିଷ ଏଇ ବର୍ଷ ା ଦିନେ ଯେତିକି ଭଲ ସେତିକି ବି ଖରାପ ସେତିକି ଆମେ ସଜାଗ ନ ରହିଲେ ସେତିକି ଖରାପ ହବ ଆଉ ପ୍ରାକୃତିକ ଯୋଉ ଦୁର୍ ବିଭାଗ ଯାହା ହଉ ଦୁର୍ଘଟଣା ଯାହା ବି ହଉଛି ସବୁ ଆମ ମାନେ ହିଁ ଆମ ମାନଙ୍କରେ ବି କିଛିଟା ସେଇଥିରେ ଅବଦାନ ରହିଛି ଆମେ ଯେତିକି ମାତ୍ରାରେ ପ୍ରକୃତି ନଷ୍ଟ କରି ଚାାଲିଛେ ତ ସେଇଭଳି ପ୍ରକୃତି ବି ତାର ତାଣ୍ଡବ ରୂପ ଦେଖେଇ ଆସୁଛି ଆମକୁ
ଆଜ୍ଞା ବେଶୀ କିନ୍ତୁ ଚାଷୀ ମାନଙ୍କୁ ଚାଷୀ ସେମାନେ ଆଜ୍ଞା ବିଲରେ ବର୍ଷ ଦିନ କାମ କରିବେ ନା ଆଉ ବିଲରେ ଯେହେତୁ ବା ବାହାଟା ରହୁଛି ଘଡ଼ଘଡ଼ି ବର୍ଷା ତ ସେମାନେ କାମ କରିବେ ଚାଷୀ ଯେହେତୁ ସେ ଖରା ବର୍ଷା ସହହିକି କାମ କରିବେ
ଆଜ୍ଞା ଆଜ୍ଞା
ହଡ଼ି ହଉ ପବନ ହେଉ ବର୍ଷା ହେଉ ତାଙ୍କ ପାଇଁ ବହୁତ ବିପଦ ଆମ ଏପଟରେ କଣ ହେଇଥିଲା ମ୍ୟାଡାମ ଆମର ଜଣେ ବନ୍ଧୁ ତ ନୁହଁ ବନ୍ଧୁଙ୍କ ବନ୍ଧୁ ଏି ହବ ଆଉ ଜଣାଶୁଣାରେ ଆଉ ସେ ଯାଇଥିଲେ ବିଲକୁଚ ସେମାନେ ସେଥି ସଜାଗ ହେବା ଦରକାର କି ଘଡ଼ଘଡ଼ି ମାଇଲେ ଆମେ ଗୋଟେ କେଉଁଠି ମାନେ ଉ ନିଚ ରେ ସ୍ଥାନକୁ ପଳେଇବୁ ଏମିତି ଗଛ ମୂଳ ନୁହଁ ଆଉ ଗୋଟେ ଘରା ହେଇଥିବ ଯୋଉ ଜାଗାା ସେ ଜାଗା ପଳିବ ଛାତ ଘର ହଉ କି ଚାଳ ଘର ସେଠି ଯାଇକି ଆମେ ଟିକେ ରକ୍ଷା ମାନେ ନିଜକୁ ବଞ୍ଚେଇ ପାରିବୁ। କିନ୍ତୁ ସେମାନେ ଜାଣିପାରିଲାନି ଘଡ଼ଘଡ଼ି ମା ରିଲା ଏମତି ହଠାତ ମାରି ଦେଲା ତାଙ୍କର ଗୋଟେ ସାଇଡ କାନକୁ ପୁରା। କାନକୁ ମାରି ଦେଲାଠୁ ସେ ସେଇଠି ସ୍ପଟରେ ମାନେ ଜାଗା ଉପରେ ହିଁ ମରିଗଲେ।ତାଙ୍କୁ ଯେତେବେଳେ ନେଲେ ପୋଷ୍ଟମର୍ଟମ କରିବା ପାଇଁକା ସିଏ କହିଲେ ଇଲୋ ମାନେ ଯୋଉ ଜାଗା ଟା ତାଙ୍କର ହେଇଛି କାନ ଗୋଟେ ପଟ ଅଛି ଛିଣ୍ଡି ଯାଇଛି ଯେ ତା କାନ ଭିତର ଭେନ୍ ଯୋଉ ଥାଏ ସେଇଟାକୁ ପୁରା ପଡ଼ି ମୁଁ ଯୋଉ କହନ୍ତିନି କାନମୂଳେ
ଆଜ୍ଞା ଆଜ୍ଞା।
ସେଇଠି ପୁରା ପୋଡ଼ି ଦେଇଥିଲା ସେ ଭେନ୍ କୁ।ସେଦିନ ତାଙ୍କର ସେଇଠି ହଠାତ୍ କିନା ସେଇ ଜାଗାରେ ହିଁ ମରିଗଲେ। ତାଙ୍କ ପରିବାର ସେ ଯେତେବେଳେ ଦିଲ୍ଲୀରେ ଯେତେବେଳେ କାମ କରୁ ଲୋକମାନଙ୍କୁ ସେତିକି ସଚେତନ କରିବା ଦରକାର ଯେ ଆପଣ ମାନେ କେମିତି ବର୍ଷ ଆପଣ ଗୋଟେ ସମୟରେ କାମ କରିବେନି କାମଟା ତ ସବୁଦିନ ପାଇଁ ରହିବ ନା ଆଉ ଆଜି ନହେଲେ ବିଳମ୍ବରେ ବି ହେଇପାରିବ। ତ ନିଜକୁ ଜୀବନକୁ ବାଜି ଲଗେଇକି କାହିଁକି ଇଏ କରିବେ ଏମିତି ଅସୁରକ୍ଷିତ ଭାବରେ।
ଆଜ୍ଞା ମ୍ୟାଡ଼ାମ।କେତେକ ଲୋକ ବି ଅଛନ୍ତି ପ୍ରାୟତଃ ଏ ବିଷୟରେ ଟିକେ ଟିକେ ଜାଣିବା କଥା।ସେମାନେ କଣ କରନ୍ତି ବର୍ଷା ଘଡଘଡି ଆସିଲା ତ ଗଛ ପାଖକୁ ବି ହିଁ ପଳେଇ ଯାଆନ୍ତି।ପ୍ରାୟତଃ କି ଆମେ ଠିଆ ହେଇଯିବୁ ସେ ଯେତେ ଜୋର୍ ଘଡ଼ ଘଡଘଡି ବର୍ଷା ଯାହାବି ହଉ ତାପରେ ଆମେ ନିଜେ କାମ କରିବୁ।କିନ୍ତୁ ଏଇ ଯୋଉ ଘଡଘଡି କୋଉ ଜାଗାରେ ରହିବା କଥା ମାନେ ଘଡଘଡି ମାରିଲେ ସେଇଟା ସେଇଟା ବିଷୟରେ ବି ସେମାନଙ୍କୁ ଟିକେ ଜାଣିବା
ହୁଁ ନାଇଁ ଗୋଟେ ଗୋଟା ଲୋକ କଣ ଭାବନ୍ତି? ଆ ଘଡଘଡି ମାରୁଛି ତ ଆଉ। ଯଦି ଆମର ମରିବାର ଥିବ ଆମେ ମରିବୁ କିନ୍ତୁ ଆମେ କହିବା କଥା ଯଦି ଆମ ଜାଣିଛି ଏଇଟା ବିପଦ।ସେଇ ସ୍ଥାନରେ ଆମେ ନ ରହିଲେ। ହଁ କହନ୍ତି ବର୍ଷା ତ ହଉଛି ଆଉ ବର୍ଷା ଟା କଣ ଇଏ ହେଇଛି ମ ଯେ କିନ୍ତୁ ବର୍ଷା ତମେ ଅ ନିଜକୁ ସେତିକି ସୁରକ୍ଷା ରଖିବା କଥା ଯେ ତମେ ନିଜେ ନିଜ ପାଇଁ ବଞ୍ଚୁନ ତମପାଇଁ ବି ଆହୁରି କେତେ ଜୀବନ ନିର୍ଭର।
ଆଜ୍ଞା ଆଜ୍ଞା ମ୍ୟାଡାମ।ସେଇଟା ସେ ବୁଝୁ ବି ନାହାଁନ୍ତି। ନାଁ ଆମ ପଟରେ ବି ତ ସେମିତି ହେଇଥିଲା।ସିଏ ଏଇ ରଜ ଏବେ ଯାଇଥିଲା ରଜ ରଜକୁ ସିଏ ଯାଇଥିଲେ ତାଙ୍କ ଝିଅ ଘରକୁ ଆସିଲା ବେଳକୁ ବାଟରେ ହିଁ ଏଇ ଯୋଉ ଘଡଘଡି ଏତେ ଜୋର ହଠାତ ଆସିଲା ହାରି ବର୍ଷା ଘଡଘଡି ରାସ୍ତାରେ ସେ ଆସୁଚନ୍ତି ଘଡଘଡି ମାରିଦେଲା ଯେ ସେ ରାସ୍ତାରେ ହିଁ ତାଙ୍କର ଜୀବନ ଚାଲିଗଲା।ସେ ଖୁସିରେ ଯାଇ ଥିଲେ ଝିଅ ଘରକୁ ଫେରୁଚନ୍ତି କିଏ ବି ଜାଣିଥିଲା ଏମିତି ହେଇଯିବ ବୋଲି।ସେଥିପାଇଁ ବିପଦ କେତେବେଳେ ବି ଆସେ ଆସିପାରେ।
ହୁଁ ବିପଦ ଏବେ ହଁ ହଁ। ସେବେ ଆମେ ସେତେବେଳେ ସଚେତନ ଟିକେ ରହିଯିବା କି ନାଇଁ ବର୍ଷା ହଉଛି ପବନ ହଉଛି ଆମେ କୁଆଡେ ଯିବାନି। ଆମେ ବି ଘରଲୋକଙ୍କୁ ମନା କରୁ ନାଇ ଏତେ ଯୋଉ, ରାତି ଏତେ ହେଇଛି, ବର୍ଷା ହଉଛି ୲କେହି, ବାହାରକୁ ଯାଅନି ୲ଘଡ, ଘଡି ଲାଗୁଛି ୲ ଘରଭିତରୁ ପଳେଇ ଆସ ୲ କି ଏତେ ଯୋରେ ପବନ ଦୋଉଛି, କିଛି ବି ଗୋଟେ ଜିନିଷ, ଆମେ କଣ, ଜାଣିଛୁ ଯେ ଯେତେବେଳେ, ତମେ ଆସିବ ଆମେ' ସଜାଗହ ହବା ୲କିଛି ଗୋଟେ, ଜିନିଷ ଯଦି ଉଡି, ଆସିବ? କି, ଆମ ଉପରେ ପଡିିଯିବ? ଜୀବନ, ବଞ୍ଚି ଥିଲେ ତ, ତମେ କିଛି କରି ଥିବ, ଆଉ' ପ୍ରକୃତିକୁ ଏଞ୍ଜୟ୍ କରିବା ପାଇଁ, ପ୍ରକୃତିକୁ ଉପଭୋଗ କରିବା ପାଇଁ, ଭଗବାନ ଦେଇଛନ୍ତି ୲ କିନ୍ତୁ, ଯେତେବେଳେ ପ୍ରକୃତିର ବିପର୍ଯ୍ୟୟ ଦେଖାାଯାଉଛି, ଆମେ ସେତେବେଳେ, ନିଜକୁ ଟିକେ ସୁରକ୍ଷା, କରିବା । ସେଥିପାଇଁ, ଦେଖିବେ ବର୍ଷା ଋତୁରେ, ବେଶୀ ସମୁଦ୍ର କୂଳକୁ ଯିବା ପାଇଁ, ମାଛଳି ଧରାଳିମାନଙ୍କୁ ମନା କରିଦିଅନ୍ତି ୲ସମାଚାରରେ, ଆଲାନ୍ସ କରିଦିଆଯାଏ, ଯେ ଆପଣ କେହି ଘୋଷଣା କରିଦିଅନ୍ତି, ଯେ ଆପଣ କେହି ନଦୀ କୂଳକୁ ଯିବେନି । ମାଛ ଧରିବେନି ୲ହଁ, ସମୁଦ୍ର କୁ କୂଳ, ଯିବନି ୲ ଆଉ' ଯୋଉଠି ବ--ଜଳଟା ବଢିବାରେ ଲାଗିଛି, ସେ ଜାଗାକୁ ଯିବେନି । ସେମାନେ କାହିଁ, ଘୋଷଣା କରନ୍ତି? କାରଣ ସେମାନେ ଆଗେ ସୂଚେଇ, ଦିଅନ୍ତି ୲ଯେମିତି, ବାତ୍ୟା ସମୟ, କି ବନ୍ୟା ଟାଇମ, କି ମେଘ ବର୍ଷା, ବହୁତ ଲଘୁଚାପ ଲାଗି ରହିଲା ୲ସେ ସମୟରେ, ସେମାନେ କରିଦଛନ୍ତି, ଯେ ଏ ଜାଗାକୁ ଆପଣ ଯିବେନି । ଆପଣ ଜୀବନ, ପ୍ରତି ବିପଦ ଅଛି।ଯଦି ଆମେ' ତାକୁ ନ ମାନିକି ଯିବା। ମାଛଧରାଳିମାନେ, ମାନନ୍ତିନି।ହଁ, ବହୁତ ଭଲ ମାଛ ହବା ଭଳେ, ଆମ ଜୀବନଟା ଥିଲେ ସିନା ଆମେ' ବହୁତ ମାଛ ଧରିବା।
ହୁଁ, ଟିକେ କଥା ମ୍ୟାଡ- ତାହଲେ, ମାଛ ଲୋଭରେ ସେମାନେ ପଳେଇବେ। ନିଜ ଜୀବନକୁ, ବିପଦରେ ଲଗେଇକି ଭାବି କିଛି ହବନି। ଆମେସବୁବେଳେ ଯାଉଛୁ, ତ ସେଠି ଠିକ ନାହିଁ ନା କେତେବେଳେ କଣ, ହେଇଯିବ? ଅଧା ସମୁଦ୍ରରେ, ଯଦି କିଛି ହେଇଯାଏ?
ସମୁଦ୍ରରେ, ବି ସେମିତି ଦେଖିବେ।ଯୋଉ ମଣିଷମାନେ, ଉପଭୋଗ କରିବା ପାଇଁ ଯାଆନ୍ତି । କିଛି ସମୟ, ଛାଡ଼ିକି ବା ମାନେ କାଢିକି, ବ୍ୟସ୍ତ ଜୀବନରୁ ଟିକେ, ପାଣିହେଲେ ଭଲଲାଗେ, କିନ୍ତୁ ସମୁଦ୍ରଟା, ଏଇ ବର୍ଷା ଋତୁ ପାଇଁକା, ନୁହେଁ ।ସମୁଦ୍ରଟା ଯେତୁ ଆମେ ବର୍ଷାଋତୁ ସେ ଯାଉଛି। ସମୁଦ୍ର ପାଣିଟା ବଢି, ବଢି ଯାଉଛି ନା 'ଆଉ ସେ ସମୟରେ, ତାର ଢେଉ ଟା ବି ବୋହୁତ୍ ଉଁ ଜୋରସେ ଉଠେ 'ଆଉ ସେ ସମୟରେ, ତମ ଉପରେ କଣ, ଘଟିବ ବି ତମେ ଜାଣିନ। ଯଦି ମନା କରୁଛନ୍ତି, କି ସଚେତନ କରୁଛନ୍ତି, ସେଇଟା ମାନି ନେବା ଉଚିତ୍, ନା କି ।
ଆଜ୍ଞା, ଆଜ୍ଞା ମ୍ୟାଡାମ। ଏଟା, ଏଇଟା ବି କେତେ ଜଣ ଅଛନ୍ତି, ପ୍ରାୟତଃ ଏଇ ଯୁବପୁଢି ମାନେ, ହେଇଗଲେ ।ସେଟା ସମୁଦ୍ରକୁୁ ଯାଇକି ତାଙ୍କର ଉପଭୋଗ କରିବାକୁ ଏ ଏତେ ନିଶା ଯେ, ସେମାନେ ଭିତରୁ, ଭିତରୁ ହେଇଯାଆନ୍ତି ।ତ ତାଙ୍କ ସେମାନେ ଙ୍କ ମାନେ, ଯେ ସେମାନେ ତାଙ୍କ ଖୁସିରେ, ସେ ଭିତରୁକୁ ଯାଉଛନ୍ତି। ତ ତାଙ୍କୁ କିଛି ଅସୁବିଧା ଯଦି ଘଟିଗଲା। ତ, ତାଙ୍କୁ ବଞ୍ଚେଇବାକୁ ଯାଇକି ବି, ଅଲଗା ଯେମିତି କିଛି ଲୋକ ହେଇଗଲେ, ତାଙ୍କ ଜୀବନକୁ ବି ବିପଦରେ ଲଗେଇ ଯାଉଛନ୍ତି ତାଙ୍କର। ଯା, ପାଇଁ ।ସେଇଟା ସେମାନେ ବୁଝିବା, ଦରକାର ।
ଭଲ ଲାଗିଲା, ଆପଣଙ୍କ ସହିତ କଥା, ହେଇକି ।କିଛି ଶିଖିବାକୁ, ମିଳିଲା।
ଆଜ୍ଞା, ଆଜ୍ଞା ମାଡାମ୍ । ମତେ ବି ବୋହୁତ୍, ଭଲ ଲଗିଲା ।ଆପଣଙ୍କ ସହ, କଥା ହେଇକି ।
କ
ଆଜ୍ଞା।